ହାଲୋ।
ହଁ କଣ କରୁଚ?
ମୁଁ ଏ ବସିଚି ଆଉ। ଆପଣ କଣ କରୁଚନ୍ତି ଟିକେ ଭଏସ୍ ଟା ଜୋର କରୁନାହାନ୍ତି ଭଏସ୍ ଟା ଟିକେ ଶୁ ସ୍ଲୋ ଆସୁଚି ତ।
ଅ ହ। ବସିଥିଲି ଆଉ ବସିଥେଲି ଆଉ ହଁ ରୋଷେଇ ଚାଲିଚି କଣ କହିଲେ?
ଖା ପିଆ ସଇଲାଣି?
ନାଇଁ ନାଇଁ ଖିଆପିଆ ହେଇନି ଗୋଟେ
ଟିକେ ଜୋର କହୁନାହାନ୍ତି ଭଏସ୍ ଟା ଆପଣଙ୍କର ସ୍ଲୋ ହଉଚି ଶୁଭୁନି କିଛି।
ଏଁ ଗୋଟାଏ ବାଜିନି ବାରଟା ବାଜିଚି ବାରଟା ବାଜି ଚି ଆଉ ରୋଷେଇ ଖିଆ ପିଆ ହେଇନି।
ଆଜ୍ଞା ଖାଇ ପିଇବା ତାହେଲେ ହେଇ ସରିନି?
କଣ କହିଲେ?
ସରିନି?
ନା ନା। ଖାଇନୁ ଏ ଏଇ ମାଛ ତର୍ ତରକାରୀ ବସେଇଚି।
କଉ ମାଛ?
ଏଇ ଯୋଉ ଆନ୍ଧ୍ର ରୋହି ମାଛ ମ।
ଓହୋ ହୋ ନଈ ମାଛ ନୁହଁ?
ନା ନା ନଈ ମାଛ ନୁହଁ ଏଇ ଆନ୍ଧ୍ରା ରୋହି ମାଛ। ଆଉ ତରକାରୀ ବଇଚି ଆଉ ବସିଥିଲି ତ ସେଥିଲାଗି ଟିକେ କହିଲି କଲ୍ କଲି। ଓହୋ ଆଉ କଣ କରୁଚନ୍ତି? ହଁ ମ ଭଲ ସମସ୍ତେ ଭଲ ଅଛନ୍ତି ଆଉ। ତମର ସବୁ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ସବୁ ଭଲ ଅଛନ୍ତି। ମୁଁ କହିଲି ଆପଣ ଯଉ ଆମର ଗୋଟେ ପ୍ରଶ୍ନ ଥିଲା ଆପଣଙ୍କୁ ଯେ ସେ ଯେତେବେଳେ ଆମର ହନୁମାନ ଲଙ୍କା ଯାଇଥିଲେ ବୁଝିପାଇଲେ ହାଲୋ।
ହଁ।
ମୁଁ କହିଲି ଯେତେବେଳେ ହନୁମାନ ଲଙ୍କାକୁ ଯାଇଥିଲେ।
ହୁଁ।
ସେତେବେଳେ ସିଏ ତ ଲଙ୍କାରେ ଲଙ୍କାକୁ ପଡ଼ି ପାରିନଥିଲେ ହେଲେ ପଡ଼ିଲେ କେମିତି ପୁଣି ତ ଫାଷ୍ଟ୍ ରେ କୁହା ହୋଉଥିଲା ଯେ ପୋଡ଼ିପାରିଲେ ନାହିଁ ତାପରେ ପୁଣି ପୋଡ଼ିଲେ କେମିତି?
ଆସା ସିଏ ସିଏ ସନି ସନି ଠାକୁରଙ୍କର କୋପଦୃଷ୍ଟି ପଡ଼ିନଥିଲା। ସେଥିଲାଗି ହ। ହଁ ମାନେ ସେ ଲଙ୍କା ଉପରେ।
ଆଜ୍ଞା! ଆଜ୍ଞା!
ସେ ଲଙ୍କା ଉପରେ ଯେତେବେଳେ ସନିକର ଦୃଷ୍ଟି ପଡିଗଲା। ସେତେବେଳେ। ହନୁମାନ ଯଉ ଲଙ୍କାକୁ ପଡ଼ିଲେ। ରାବଣ କିନ୍ତୁ ଚାହିଁଥିଲା ହନୁମାନ ଲାଙ୍ଗୁଡରେ ଲ ନିଆଁ ନଗେଇକିନା ହନୁମାନ ପୋଡିଯିବ ବୋଲି ଦେଖିଲା ବେଳକୁ। ତାରି ଲଙ୍କା ହିଁ ପଡ଼ିଲା। ସେି ଯାଇଥିଲା କାହିଁକି ନା ସୀତାକୁ ଯୋଉ ଚୋରି କରିକିନା ନେଇ ଯାଇଥିଲେ। ସିଏ ସୀତାଙ୍କ ସନ୍ଧାନ କରିବା ପାଇଁକା। ଲଙ୍କାକୁ ଯାଇଥିଲା ଦେଖିଲା ଲ ଆକାରେ ଯାଇ ବୁଲି ବୁଲି ଦେଖିଲା ତାଙ୍କ ମାଆ କୋଉଠି ଅଛନ୍ତି? ସିଏ ସେଇଠୁ ହନୁମାନ ନୁଚି ନୁଚି ଯାଇ ଯାଇ ଦେଖିଲା। ଅଶୋକ ବର୍ଣ୍ଣ ଭିତରେ ତା ସୀତା ମା ରହିଛନ୍ତି। ତାଙ୍କ ପାଖରେ ବିଭୀଷଣ ର ଝୁଅ ତ୍ରିଜ ପଟା ବୋଲି ଜଣେ ଅଛି ସିଏ। କୁ ଜଗିକିନା ରହିଛି। ହଁ! ତ୍ରିଜ ଡାବା ତାଙ୍କର ଗୋ ଗୋଟେ ଝିଅ ଗୋଟେ ପୁଅ ବି ଅ
ହଁ ସେ ପୁଅର ନାଁ କଣ?
ତରଣୀ।
ଆଜ୍ଞା! ଆଜ୍ଞା! ଆଜ୍ଞା!
ଆଉ କଣ କହିଲେ?
ହଁ କୁହନ୍ତୁ।
ହଁ ତରଣୀ ସେଥିପାଇଁ କି ସ ଯୋଉଠୁ ଦେଖିଲେ ସୀତାମା ଏଇଠି ଅଛନ୍ତି। ତାଙ୍କ ପାଖରୁ ବି ଗୋଟେ ମୁଦି ନେଇକି ଆଇଲେ କାଳେ ରାମ ବିଶ୍ଵାସ କରିବେ ନ କରିବେ ବୋଲି ସୀତା ମା ଗୋଟେ ମୁ- ଇ ଦେଲେ କହିଲେ ଏଇ ମୁଦିଟା ନେଇଯା ପ୍ରଭୁ-ତୋ ପ୍ରଭୁଙ୍କୁ ଦେଖେଇବୁ ଆଉ ମୁଁ ଏଇଠି ଅଛି ବୋଲି କହିବୁ ସିଏ ସେଇଠୁ ରାବଣ ତ ଦେଖିନେଲା ଦେଖିକି ତା ଲାଙ୍ଗୁଡ଼ରେ ନିଆଁ ଲଗେଇଲା। ନିଆଁ ଲଗେଇକି ଦେଖିଲା ଯୋଉଠୁ ନ ଜଳୁଛି ସେଠୁ ସନିଙ୍କର ହଁ ହଁ ସନି କୁ କହିଲା କାହିଁକି କୋପ ଦୃଷ୍ଟି ପକଉନ ସିଏ ସନି ଦେବ ସେଇଠୁ କୋପ ଦୃଷ୍ଟି ପକେଇବାରୁ ସିଏ ଙ୍କା କିଛି କିଛି ପୋଡିଲା ସିଏ ସେଇଠୁ ଆସିକିନା ରାମଙ୍କୁ କହିଲା ଯେ ସୀତାମା ଅଶୋକ ବନେରେ ଅଛନ୍ତି ଆଉ ତାଙ୍କୁ ଏମିତି ତ୍ରିଜଟା ବୋଲି ଗୋଟେ ସ୍ତ୍ରୀ ଲୋକ ଜଗି ଛନ୍ତି ସିଏ କାହାକୁ
ରାକ୍ଷେସୀ
ହଁ ହଁ ତ୍ରିଜୋଟା ଆକ୍ଷେସୁଣି
ଆଜ୍ଞା।
ଆଉ ରାବଣଙ୍କ ଲଙ୍କାରେ ବା ସମସ୍ତେ ରାବଣ ବି କ ଣ ରାକ୍ଷାସ ନୁହଁ ରାବଣ ବି ରାକ୍ଷସ ଯେ କିନ୍ତୁ ସେ ବହୁତ ଜ୍ଞାନୀ।
ଆଜ୍ଞା--ଶୁଣ ଆଉ ହଁ। ରାବଣର ରାବ୍ ଆକ୍ ଦେଖିବାକୁ ଗଲେ ରାବଣ ଅସୁର ସହିତ ସ ର ଋଷି ମଦେ କହିଁକି ନା କୁହନ୍ତୁ ତାଙ୍କ ମା ଜଣେ କଣ ଅସୁରୁଣୀ। ନିକସା ନିକସ ହେଉଛନ୍ତି ଅଶୁଣୀ।
ଆଉ ତାଙ୍କ ବାପା ତାଙ୍କ ବାପା ନାଁ ବିସର୍ବା
ବିସର୍ବା ବିସର୍ବା ହଉଚି ଜଣେ ଋଷି ସିଏ ଋଷି -ସିଏ ବିସର୍ବା ଋଷି ଗିଳି ଯେତେ ନିକସ ବିବାହ କରିଥିଲେ ତାଙ୍କର ଯୋଉ ପୁତ୍ର ସନ୍ତାନ ହେଇଥିଲା ସିଏ ହଉଛି ରାବଣ ଯିଏକି- ଜାତିରେ ବ୍ରାହ୍ମଣ କିନ୍ତୁ ଅସୁର ଜାତିରେ ବ୍ରାହ୍ମଣ କିନ୍ତୁ ସେ ଅସୁ ଯାହାଫଳରେ ସିଏ କୁନା ବ୍ରାହ୍ମଣ ହିସାବରେ ସିଏ କଣ କରେ ନା। ଆମର ଗୋଟେ ଆପଣ ଯେମିତି କହିଲେ କି ସେ କଣ ଆମର ବ୍ର ମାନେ ବହୁତ ଜ୍ଞାନୀ ବ୍ରାହ୍ମଣ ସେ ସେ ବହୁତ ଜ୍ଞାନୀ କିନ୍ତୁ ଅସୁର କେବଳ ତା ମାଆ ଯୋଗୁଁ କାହିଁକନା ତା ମାଆ ନିକଷ ଯୋଗୁଁ ସେ ଅସୁର। ଠିକ ନା ନାଇଁ ଯେତେବେଳେ ନେ ଆପ ଆପଣ ଯେତେବେଳେ ହନୁମାନ ଯେତେବେଳେ ଗଲେ ଲଙ୍କାକୁ ଲଙ୍କାରେ ନିଆଁ ଲଗେଇ ପାଇଲେନି। ସେତେବେଳେ କଣ ହେଇଥିଲା ନା ଯେତେବେଳେ ସେ ପ୍ରଥମେ ଗଲେ କେବଳ ସୁଗ୍ରୀବ ତାଙ୍କୁ କହିଲେ କି ଏ ଯୋଉଁ ସମୁଦ୍ରକୁ କେବଳ ହନୁମାନ ହିଁ ପାର କରିପାରିବେ ଯାଇପାରିବେ। କେବଳ ସେଥିପାଇଁ ସେ କଣ କଲେ ନା ହନୁମାନଙ୍କୁ କହିଲେ କି ଆପଣ ଏମିତି କିଛି ଜିନିଷ ଆଣିବେ ଯେମିତି କିି ସେ ବିଶ୍ୱାସ କରିପାରିବେ ସୀତା ଅଛନ୍ତି ବୋଲି ଯେତେବେଳେ ସୀତା ଯେତେବେଳେ ତାଙ୍କ ବନରେ ଯେଉଁ ମୁଦିଟା ଆଣିଲେ ମୁଦି ଆଣିଲେ ଆଉ ଗୋଟିଏ ହେଲା ଆମର ଚୂଡ଼ାମଣି ସୀତା ଯେଉଁ ଚୂଡ଼ାମଣି ଲଗାନ୍ତି। ସେ ଚୂଡ଼ାମଣି ରାମ ତାଙ୍କୁ ବିବାହ ବେଳେ ପ୍ରଦାନ କରିଥିଲେ ଯେତେବେଳେ ସେ ମୁଦି ସହିତ ସେ ଚୂଡ଼ାମଣି ମ ମଧ୍ୟ ଆଣିଥିଲେ ଚୁ ଚୁଡ଼ାମଣି ଆଉ ମୁ ଯେହେତୁ ସେ ରାମଙ୍କ ବିଶ୍ୱାସ କଲେ ଯେ ସେ ସୀତାଙ୍କ ପାଖେ କୁଯାଇଥିଲେ କିନ୍ତୁ ସେ ଆଜ୍ଞା କିଛି ରହୁନି ଆପଣ ଶୁଣନ୍ତୁ। ଯେ ଉ ନିକସା ଯେତେବେଳେ ଆମର ନିକସା ସେଇ ଯୋଉ କଣ ହେଲା ତ୍ରିଜଟା ତ୍ରିଜଟା ଯେତେଥିଲା ଆପଣ ଯୋଉ କହେ ତାଙ୍କର ପୁଅ ଜଣେ ଅଛି ପୁଅ ତରଣୀ ତରଣୀ ବିଷୟରେ କିଛି ଜାଣିଛନ୍ତି କି? କିଏ ଆପଣ ତରଣୀ କେମିତି କଣ?
ଆ ତ ତରଣୀ ତରଣୀ ବି ବହୁତ ଭକ୍ତ।
ଆଜ୍ଞା କାହାର?
ଉ ଊ ଯୋଉ ରାମଚନ୍ଦ୍ରଙ୍କର ତରଣୀ ହେଉଛି ବଡ଼ ଭ
ଶୁଣନ୍ତୁ ତରଣୀ ଯଦି ତା ଭକ୍ତ ତାହେଲେ ସେ ତରଣୀ କି ମାଇଲେ କାହିଁକି?
କାହିଁକି ମାରିଲେ ନା ତର ଣୀ ଯେତେବେଳେ ରାମ ଧନୁ ଉ ଊ ମାରିବାକୁ ବାହାରନ୍ତି। ମାନେ ସିଏ ଏତେ ଭକ୍ତ ଯେ ରାମ ତାଙ୍କୁ ମାରି ପାରିଲେନି। ସେଥିପାଇଁକା ତରଣୀ ସେଇଠୁ ତାଙ୍କୁ କଟୁ ଭାଷା କହିଲା। ପ୍ରଭୁଙ୍କୁ କଟୁ ଭାଷା କହିଲା କଟୁ ଭାଷା କହିବା ହେ
ଆଜ୍ଞା।
ଯୋଉ ଉମ ମାନେ ଭକ୍ତ ନା। ସିଏ ଯେତେବେଳେ ଧନୁ ମାରନ୍ତି ସେତେବେଳେ ସିଏ ବି ଧନୁ ମାରେ ନା। ତରୁଣୀ ଧନୁ ମାରେ ନା ତରୁଣୀ ଯେତେ ଯେତେବେଳେ ଧନୁ ଉଠାଏ ସେତେବେଳେ ସିଏ ରାମକୁ ଡାକେ।
ଆଜ୍ଞା।
ସେ ସିଏ ସେଇଠୁ ଆଉ ଧନୁ ମାରି ପାରନ୍ତିନି କାହିଁକି ନା ତାଙ୍କ ଭ ଭକ୍ତ ଯୋଉଠୁ ଡାକୁଛି ସି ଟିକେ ରହିଯାଆନ୍ତି ଯୋଉଠୁ ଭକ୍ତ ଭକ୍ତ ଦେଖିଲା ମୁଁ ମରୁନି ମୁଁ ଯଦି ଏଠି ନ ମରୁଛି ଏ ରାମଙ୍କ ହାତରେ ମୁଁ ମରିଲେ ବୈକୁଣ୍ଠପୁରକୁ ଯିବି ଆଉ ରାବଣ ହାତରେ ମରିଲେ ମୁଁ ଏଠି ନର୍କ ଭୋଗିବି। ସେଥିପାଇଁକା ସିଏ ରାମକୁ କଟୁ ଭାଷା କହିଲେ।
ଯେ ଶୁଣନ୍ତୁ ଏଠି ଗୋଟେ କଥା ଯେ ଯଦି ସେ ତାଙ୍କ ପୁଅକୁ ମାରିଲେ ଆପଣଙ୍କ କହିଆ କଥା ତରୁଣ ହେଉଛନ୍ତି ଯେ ବିଭୀଷଣଙ୍କ ପୁତ୍ର ବୁଝିପାରିଲେ? ଯେ ମୋ କହିବା କଥା ବିଭୀଷଣ ବି ତ ଅସୁରରେ ନା ନାହିଁ? ବା ବିଭୀଷଣ ଅସୁର ନୁହଁ?
ନା ନା ସିଏ ତ ବହୁତ ଗହ ସିଏ ତ ବହୁତ ଗହନର କଥା।
ଶୁଣନ୍ତୁ ରାବଣ ଯେହେତୁ ଆଜ୍ଞା ଶୁଣନ୍ତୁ ଟିକିଏ ଶୁଣନ୍ତୁ। ଶୁଣନ୍ତୁ ଟିକେ ଯେ ରାବଣ ଯେତେବେଳେ କହୁଛନ୍ତି ରାବଣ ଯେହେତୁ ହଉଛନ୍ତି ଯେହେତୁ ରାବଣ ସେ ବିଶ୍ୱନାଥ ଭାଇ। ତାହେଲେ ରାବଣ ତ ମୁଁ କହିବା ତ ରାବଣ ତ ଅସୁର ଥିଲେ ବିଭୀଷଣ ରାମଙ୍କ ଭକ୍ତ ହେଲା କେମିତି? ଯେ ତା ପୁଅ ଯଦି ତା ଝିଅ ହଉଛି ଅଶୁରୁଣୀ। ଯଦି ତା ପୁଅ ମଧ୍ୟ ଆପଣ କହୁଛନ୍ତି ରାବଣ ରାମଙ୍କ ଭକ୍ତ। ଯେ ରାମଙ୍କ ଭକ୍ତ ସେ ରାମକୁ ଜାଣିଲା କେମିତି?
କା କାହିଁକି ନା ସିଏ ଏ ବହୁତ ପୁରାଣ ଅଛି। ଯେଉଁ ସିଏ ସିଏ ହଉଛନ୍ତି କୌଶଲ୍ୟାଙ୍କର ପୁଅ ଦେଖିବାକୁ ଗଲେ ବିଭି ବିଭୀଷଣ ହଉଛନ୍ତି କୌଶଲ୍ୟାଙ୍କର ପୁଅ। ସିଏ କୌଶଲ୍ୟାଙ୍କ ଗର୍ଭରୁ ରାବଣ ଜାଣିଥିଲା କୌଶଲ୍ୟାଙ୍କ ଗର୍ଭରୁ ଯିଏ ଜନ୍ମ ହେବ ସିଏ ମତେ ମାରିବ।
ହଁ
ସେଥିପାଇଁକା ସିଏ ତାଙ୍କ ଗର୍ଭରୁ ମାନେ ଆଉ ସିଏ ଗର୍ଭବତୀ ହେବେନି ବୋଲି ସେ ତା କ୍ ପେଟରୁ ସେଇଟା ନେଇ ଆସିଥିଲା ଯେହେତୁ ତାକୁ ମନ୍ଦଧରି ଏ ଯୋଉ ନିକସା ଖାଇଥିଲା ଖାଇବାରୁ ସେ ଏଥିପାଇଁ ବିଭୀଷଣ ଜନ୍ମ ହୋଇଥିଲେ।
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଗୋଟେ କଥା ଯେ ଯେ ମୋ କଥା ଶୁଣନ୍ତୁ ଆପଣ ଯୋଉ କହିଲେ କି ହନୁମାନ ଗଲେ ଲଙ୍କାକୁ ଗଲେ କଲେ ଲଙ୍କାକୁ ନିଆଁ ଲଗେଇଲେ ନିଆଁ ଲଗେଇ ଆସି ରାମକୁ ଦେଲେ। ଯେତେବେଳେ ସେ ସମୁଦ୍ର ଓ ଯେତେବେଳେ ସମୁଦ୍ର କୁ ସେ ତ ସମୁଦ୍ରକୁ ସମୁଦ୍ରକୁ ଆହ୍ୱବାନ କଲେ ଯେ ମୋତେ ସମୁଦ୍ର କେମିତି ପାର କରିବି ତମେ ଦିପାଳ ହେଇ ଯାଉ ଯାହାଫଳରେ କି ମୁଁ ପାର୍କରେ କିନ୍ତୁ ସମୁଦ୍ର ଦେବ ସେଇଠି କଣ କରିଥିଲେ ନା ସମୁଦ୍ର ଦେବକୁ ବନ୍ଧନ ହେଇଥିଲା କିଏ କରିଥିଲେ ନା ରାବଣ ରାବଣ ବନ୍ଧନ କରିଥିଲା ଯ ଯଦି ତୁ ସେଥିପାଇଁ ତ ସମୁଦ୍ରକୁ ବନ୍ଧନ କରିଥିଲେଳେ ସେପଟକୁ ଲଙ୍କାକୁ କେହି ଯାଇପାରନ୍ତିନି ବୁଝିପାରିଲେ।
କଣ କହିଲେ
ଏ ସମୁଦ୍ରକୁୁ ରାବଣ ବନ୍ଧନ କରିଥିଲେ ଯେ ଅଭି ମାନେ ରାବଣ ତାଙ୍କୁ ଅଭିଶାପ ମ ଅଭିଶାପ ତୁ ଯଦି ସେପଟକୁ ମୋତେ କାହାକୁ ପଠେଇ ଦେବୁ ମୁଁ ତୁ ନିପାତ ହେଇଯିବୁ ମୁଁ ତୋତେ ନିପାତ କରିଦେବି ଯେହେତୁ ରାବଣ ବଡ଼ ଜ୍ଞାନୀ ବଡ଼ ଧ ଆଃ ଯୁଦ୍ଧ ଯୁଦ୍ଧମାନେ କରନ୍ତି ସେ ବ୍ରହ୍ମାଙ୍କ
ବଳେ ସେ ବ୍ରହ୍ମାଙ୍କଠୁ ବର ପାଇଥିଲେ ବା
ମତରେ ତାଙ୍କ ପୁଷ୍ପକ ବିନା ବିମାନ ବିଷ୍ଣୁଙ୍କର ନେଇ ଆସିଥିଲା ଏହାପରେ କଣ ଇନ୍ଦ୍ରଙ୍କ ପୁଷ୍ପ ବିନା ନେଇ ଆସିଥିଲେ କଣ ଗୋଟେ କଥା ଶୁଣନ୍ତୁ ସିଏ ଯେତେବେଳେ ଆମର କଲେ - ସେତେବେଳେ ଜଣେ ୟ, ହଁ ମୁ କହିଲି ଯେତେବେଳେ ସେ କଲେ ଶୁଣିଲ ତ ହ୍ୟାଲୋ ସୁବିଲାତ ଏଥର, ଭଏସ ଆସୁଛି ତ୍
ହଁ ଆଇଲା।
ମୁଁ କହିବା କଥା ଯେତେବେଳେ ଯେତେବେଳେ ସିଏ ଆମର କଲେ ଯେତେବେଳେ ସେତୁ ବନ୍ଧ କଲେ ସେଠି ତାଙ୍କର ଦିଇ ଜଣ ଥିଲେ ବୁଝିପାରିଲେ ନଳ ନୀଳ ନାମକ ଆମ ଦିଟା ହଁ କି ବାନର ସେନା ଥିଲେ। ଯେତେବେଳେ ସମୁଦ୍ର ଦେବ-ଅ-ଅ-ଅକୁ ଚିରିବା ପାଇଁ କହିଲେ ହ ରାମ କହିଲେ ସମୁ ତମ ଦିଭାଗ ହେଇଯା ଆମେ ଲଙ୍କାକୁ ଯିବୁ ସେତେବେଳେ ସମୁଦ୍ର ଦେବ କଣ କହିଥିଲେ ନା କହିଲେ ତମ ବାନସନା ମଧ୍ୟ ଦି ଜଣ ଏମିତି ବ୍ୟକ୍ତି କ୍ତି ଅଛନ୍ତି ଯିଏ କି ପ ପଥର ପକେଇଲେ ପାଣିରେ ଭାସିବ। ସେ ନଳ ନୀଳ ବୋଲି ସେ ରାମ ଜାଣିନଥିଲେ। ନଳ ନୀଳ ହେଉଛନ୍ତି ଅ-ଅ-ଅ-ଅ ଆମର ନଳ ନୀଳ ଯେତେବେଳେ ଛୋଟ ଛୋଟ ଥିଲେ ସିଏ କଣ କରୁଥିଲେ ନା ବାଲ୍ୟ ବ୍ୟବସ୍ଥାରେ ବେଶୀ ଦୁଷ୍ଟାମି କରୁଥିଲେ ଯେତିକି ସ ଅ ଯେତିକି ଆମର ଥିଲେ କିଏ ଆମର ସନ୍ୟାସୀମାନେ ଥିଲେ, ଋଷିମାନେ ଥିଲେ ଯେତେବେଳେ ସେ ଧ୍ୟା କରନ୍ତି ତାଙ୍କୁ ସେ କଣ କରିୁଥିଲେ ନା ସେ ଯେଉଁ ତାଙ୍କ ଯ କୌପିନି, ଢାଳ ଏଇସବୁ କଣ ହେଉଥିଲା ନା ପାଣି ଟାଣି ପକେଇ ଦେଉଥିଲେ। ଯାହାଫଳରେ କଣ ହେଉଥିଲା ସେଇଟା ସବୁ ବୁଡ଼ି ଯାଉଥିଲା। ଯାହାଫଳରେ ତାଙ୍କର କଣ ହେଉଥିଲା ସବୁ ନଷ୍ଟ ହେଉଥିଲା। ସେ ସେ ଋଷି ବର ମାନେ ତ ନଷ୍ଟ ହେଉଥିଲା ସେ କଣ କରୁଥିଲା ନା କହିପାରୁ ନଥିଲେ ସିଏ କଣ କଲେ ନା ଏମିତି ନିକଷ ବୋଲି ଜଣେ ଏକ ଋଷି ସରି ମା